ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ବସିଛି ଆଉ ତମେ?
ମୁଁ ଏଇ ଶୋଇଛି ଆଉ।
ହଉ ଆଜି ଦିନଟା କେମିତି ଗଲେ ତମର?
ଆଜି ଦିନ ଟା କଣ ବୋରିଂ ବୋରିଂ ରେ କଟିଗଲା।
ହଁ ପୁରା ଖରାପ ଖରାପ ରେ ଯାଉଛି।
ହଁ ଏଇ ଗରମ ହଉଛି ନା।
ସକାଳୁ ତ ବହୁତ ଗରମ ହଉଛି ଖରା ହଉଛି। ମଝିରେ ମଝିରେ କେତେ ଦିନ ହବ ବର୍ଷା ହଉଥିଲା ଟିକେ ଭଲ ଲାଗୁଥିଲା ଚାରିଟା ବେଳେ ନାଇ? ସଂଧ୍ୟ ଟାଇମରେ ଏବେ ତ
ବର୍ଷା ହଉ ଯେ ପ୍ରାୟ ସବୁଦିନ କିନ୍ତୁ ସବୁଦିନ ହଉନି ଆଜି ହେଇନି ଆଉ।
ହଁ ଆଜି ଅଧିକ ଯେମତି ଖରା ଲାଗୁନି?
ହଁ ଖରା ଗରମ ପ୍ରବଳ ହଉଛି।
ହଁ ବହୁତ।
ରଜ ଆସିଲାଣି ପାଗଟା ଥଣ୍ଡା କରିଆ କଥା। ଏବେ ଗରମ ହ
ହ, ରଜ ଆସିଲାଣି ଟିକେ ଭଲ ପାଗ କରୁଥିଲେ କାଉଁଡିଆ ପାଗ ଟିକେ ଭଲ ଲାଗି ନ ଥାନ୍ତା।
ହଁ
ଲ
କଂ ଖାଇଛ କଣ?
ଖାଇଚି ଭାତ ଡାଲି - - ଆଉ ପୋଟଳ ଆଉ ପକୁଡି ଦରକାରୀ - - ଶାଗ ଭଜା। ତମେ?
ମୁଁ ଏଇ ଚକୋଲେଟ୍ ଖାଉଥିଲି ବସି କି।
ଚକୋଲେଟ୍ ଭଲ ଲାଗିବ ନାଇଁ ବହୁତ ପସନ୍ଦ।
ହଁ
ଖରାବେଳେ କଂ ଖାଇଥିଲ?
କଁ କହିଲ?
ଖରା ବେଳେ କଁ ଖାଇଥିଲ?
ଖରାବେଳେ ଦହି ପଖାଳ ଆଉ ଆଳୁ ଭର୍ ତା ଭଜା, ପାମ୍ପଡ଼ ଏମିତି ଆଉ।
ଓଡ଼ିଆ ମାନଙ୍କର ତ ଦହି ପଖାଳ ପୁରା ମସ୍ତ୍ ନାଇଁ।
ହଁ, ଭଲ ଲାଗେ ଆଉ। ପଖାଳ ବହୁତ ଖାଏ।
ପେଟ ଥଣ୍ଡା ବି ହବ। ପେଟ ଥଣ୍ଡା ମାଇଣ୍ଡ ବି ଥଣ୍ଡା।
ହଁ, ନିଦ ବି ଲାଗିବ ଭଲ।
ହିଁ ହ ଏବେ ଏମିତି ଚାଲିଛି କଣ କହିଲ? ମାନେ ଖାଇଦେଲା ବେଳକୁ କି କଂ କରିଦେଲା ବେଳେକୁ ଏକରେ ତ ଗରମ ହଉଚି ତ ଚିଡ଼ି ଲାଗିକି ମଣିଷ ଶୋଇଯାଉଚି। ପାଠ ପାଠ ବି ପଢି ହଉନି। ସେଇୟା ହଉଚି ନା ମୁଁ ଭାବିଲି ଏକା ଟିଆ ମୋ ସହିତ ସେମିତି ହଉଚି।
ନା ସିଏ ଏମିତି ହିଁ ହଉଚି।
ଖରା ପାଇଁ ହିଁ ଅଧିକ ମଣିଷ ପୁରା ଚିଡିଚିଡା ହେଇଯାଉଚି ନାଇଁ।
ହଁ, ଗରମ ବହୁତ ହଉଚି ନା।
ଓ ମେନ୍ କଥା କଣ କହିଲ ଗଛ ପଛ ବି ସବୁ କାଟି କୁଟି ଦଉଛନ୍ତି ନା। ସ କୁଆଡେ ପକ୍କା କରିଦଉଚନ୍ତି। ଘର ଆଗ ଇଏ ହେଇ ସବୁ ପକ୍କା ହେଇଯାଉଚି। ତ ସେଥି
ଆଉ ତମ ଦେହ ଭଲ ଅଛି?
ହଁ।
ଘରେ ସମସ୍ତଙ୍କ ଦେହ ଭଲ ଅଛି?
ତମେ?
ହଁ ଭଲ ଅଛି।
ଘରେ ସମସ୍ତେ - -
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଭାଇ ଭଉଣୀ ସମସ୍ତେ କଁ କରୁଚନ୍ତି?
ସେମାନେ ତ ଘରେ ଥିବେ, ମୁଁ ତ ହଷ୍ଟେଲରେ ରହୁଚି ଆଉ।
ପଢ଼ା ପଢ଼ି ଠିକ୍ ଠାକ୍ ଚାଲିଚି।
ହଁ ଚାଲିଛି ତମର?
ହଁ ସେମତି ଯାଇଛି ଆଉ ଏତେ ବି ଭଲ ଚାଲିନି।
ହୁଁ।
ଙ୍କପାଇଁ ନା ଆମେ ବି ରଜ ବି ଆସିଗଲାଣି ନା। ଘରେ ବି ସମସ୍ତେ ରଜ ପାଇଁ ବି ଆସି ଯାଇଛନ୍ତି ମଜା ମସ୍ତି ଚାଲିଛି ଆଉ। ତମଆଡେ କେମିତି ରଜ ପାଇଁ? ମତେ ସତ କହିବାକୁ ଗଲେ ମାନେ ରଜରେ ପୋଡପିଠା ଟା ଭଲ ମାନେ ସବୁବେଳେ ବି ହୁଏ ରଜରେ।
ହଁ।
ଘରେ ଏମିତି ନର୍ମାଲରେ ଅଧିକ ହଁ ଚକୁଳି ପିଠା ହିଁ ହୁଏ ଡେଲି ଏମିତି କିଛି କିଛି ଦିନି ଛାଡିକି ରୁଟି ଆଉ ନହେଲେ ଇଟିଲି ବି ହୁଏ। ଆଉ ନହେଲେ ମୋତେ ମଣ୍ଡା ପିଠା ବି ଭଲ ଲାଗେ ସେମିତି ଆଉ ତମକୁ?
ମତେ କାକେରା ମଣ୍ଡା ମତେ ପିଠା ସବୁ ଭଲ ଲାଗେ।
ହଁ ମୁ କଣ କରିବାକୁ ଭଲ ଲାଗେ ତମକୁ?
ମତେ ଖାଲି ଶୋଇବାକୁ ଭଲ ଲାଗେ।
ମାନେ ମାନେ ଦେଖିଚ ନା କମେଡିରେ ସବୁ କହନ୍ତି। କଣ ଟେ ଜାଣିଛ କଣ ଟେ ତମର ମାନେ କରି ହାବିଟ ଶୋଇବାକୁ ହିଁ ମସ୍ତ
ନା ଏଇ ଫିଲ୍ମ ଫିଲ୍ମ ଦେଖିବାକୁ ଭଲ ଲାଗେ ଆଉ। ବୋହୁତ ଜାଗା ଏକ୍ସପ୍ଲୋର କରିବାକୁ ଭଲ ଲାଗେ ବୁଲିବାକୁ
ହଁ।
ତମକୁ?
ଚାଟିଙ୍ଗ କଲେ ହିଁ ସବୁ ମାନେ ଦେଖିବ ବି ଜାଣିବ ସବୁ ମତେ ବି ଭଲ ଲାଗିବ। ଏଇଟା ମତେ ଲାଗୁଛି ଗୋଟେ କମନ ସମସ୍ତଙ୍କୁ ଭଲ ଲାଗେ ମାନେ ବୁଲିବା ପାଇଁ ନାଇଁ।
ହଁ।
ସରି ମୁକ୍ତ ଆକାଶରେ ବୁଲିବାକୁ ସମସ୍ତଙ୍କୁ ଭଲ ଲାଗେ ନାଇଁ।
ସେଇଆ ତ।
ନୂଆ ନୂଆ ଜାଗା ବୁଲିଲେ ବି ସବୁ କିଛି ଜାଣିବା ନା?
ହଁ କଁ ଅଛି ଜୀବନରେ ବୁଲିବାକୁ ତ ପଡିବ।
ସେଇଆ ଆଜି ଅଛେ କାଲି କଣ ହବ କିଏ କଣ ଜାଣିଛି।
ସେଇୟା।
ଯେତିକି ଦିନ ଅଛୁ ଖାଇ ପିଇ ଏଞ୍ଜୟ କରି
ଶାନ୍ତିରେ ରୁହ।
ନ୍ତିରେ ରୁହ ହଁ। ମେନ୍ କଥା ହେଲା କଣ କହିଲ ମାନେ ଅନ୍ୟକୁ ଦେଖିକି ଇର୍ଷା କରିବାନି କି କାହା ପ୍ରତି ରାଗରୁଷା ବି ରଖିବାନି। ସମସ୍ତେ ଭଲ ରହିଲେ ହଁ ନିଜ କାମ ନିଜେ ସେ ହ ସମସ୍ତେ ଭଲରେ ରହିଲେ ଭଗବାନ ବି ଚାହିଁବେ ଇଏ ତ କାହାର ଖରାପ ଚିନ୍ତା କରନି ଆର ମୁଁ କଣ ପାଇଁ ଖରାପ କରିବି। ଠିକ୍ ନା ନାହିଁ କୋହୁନ?
ହଁ। କଣ ଅଛି କାହା ସହ ଦୁଶମନୀ କରିକି କଣ ଲାଭ।
ହଁ ମୁଁ ଯଦି ସବୁବେଳେ ଖାଲି କହିବି ମୋର ମୋର ମାନେ ମୁଁ ସବୁ କରିବି ମୁଁ ଏକା ରହିବି ସେମିତି ହେଲେ ଥୋ ମାନେ ହବ କି? ଚାଲିନି ନା ଏକା ଦେ
ସବୁବେଳେ ହସ ଖୁସିରେ ସମସ୍ତଙ୍କ ସହିତ ରହିବାଟା ଭଲ।
ବୁଲିଲେ ଭଲ ଲାଗେ ନା ଅଧିକ ଘରେ ରହିବାକୁ ଭଲ ଲାଗେ? ଏମିତି ନୁହ ତମ। କାରଣ ତାଙ୍କ ଘରେ ବି ବାବା ମାଙ୍କୁ ସବୁ କଥା କହିବି। ମାନେ ଯାହାବି ହେଲେ ବଡ ହେଲେଣି।
ମତେ ଏଠିକି ଆସିଲେ ଏଠୁ ଯିବାକୁ ଇଚ୍ଛା ହୁଏନି, ସେଠିକି ଗଲେ ସେଠୁ ଆସିବାକୁ ବି ଇଚ୍ଛା ହୁଏନି।
ହଁ ଏମିତି ବି ମାନେ ଦେଖିବ କୋଉ ଜାଗାରେ ଯଦି ଗୋଟେ ଦିନ ଅଧିକ ଦିନ ରହିଯାଇଥିବ ଘରେ ହେଲା କି ଇଏ ଗଲା ଏମିତି ତ ଗୋଟେ ଜାଗା ରହିଛି ତ ରହିଛି ହଁ କିଛି ଲାଗିବନି। କୋଉଠି ଧର ଥର ହଷ୍ଟେଲରେ ଯଦି ଅଧିକ ଦିନ ରହିଗଲ, ସେଠୁ ଆସିବାକୁ ଆଉ ଇଚ୍ଛା ହବନି।
ସେଇଆତ, ଏଠି ବି ଗୋଟେ ଫ୍ୟାମିଲି ହେଇଗଲାଣି ନା।
ହଁ, ସାଙ୍ଗସାଥି ତ ଗୋଟେ ମାନେ ବହୁତ ଭଲ ବ
ବଣ୍ଡିଙ୍ଗ ଅଛି ଭଲ ତ ସେଥିପାଇଁ। ଏଠି ବି ଏମିତି ବି ଅଛନ୍ତି ବହୁତ ହଇରାଣ କରୁଛନ୍ତି ଇଏ ମାନେ ଥାଏ ନା ଏମତି କିନ୍ତୁ ଆମ ରୁମ ମେଟ୍ ମାନେ ସେମିତି ନୁହନ୍ତି।
ଦେଖ ଆଉ ଗୋଟେ କଥା ତମେ ଯଦି ଜଣଙ୍କୁ ସ୍ନେହ କରିବ ନା ଶତ୍ରୁ ହେଇଥିଲେ ବି ତମକୁ ସ୍ନେହ କରିବ।
ହଁ ନିଜ ଉପରେ ଡିପେଣ୍ଡ କରେ।
ହଁ ଜଣେ ଯଦି ତମକୁ ଖରାପ ଭାବୁଛି କହୁଛି ତମକୁ ଶତ୍ରୁତା ଦେଖୋଉଛି ତମେ ଯଦି ତାକୁ ଭଲ କି ମିତ୍ର ବୋଲି ମାନ ଇଏ କରିବ ମାନେ ସ୍ନେହ କରିବ ତ ସିଏ ବି କେତେ ଦିନ ଆଉ ତମକୁ ବି ଏମିତି
ସେଇଆ।
ସିଏ ବି ତ ଇଏ ହେଇଥିଲା ନା। ତାକୁ ବି ଭଲ ଲାଗିବି ଯେ ଆଉ ଜଣଙ୍କଠୁ ସ୍ନେହ ପାଉଛି। ସିଏ ବି ତମକୁ ବହୁତ ଭଲ ପାଇବ ତମ ରୁମରେ କେତେ ଜଣ କି
ଆମ ରୁମ ରେ ଚାରି ଜଣ। ଚାରି ଜଣ ଜଣେ ଜବ ବାଲା ଆଉ ତିନି ଜଣ ପଢା ବାଲା ଆଉ।
ଭଲ କିନ୍ତୁ ସମସ୍ତେ।
ହଁ ହଁ ଆଉ ଘରେ ସବୁ ଭଲ ନା? ରଜ ପାଇଁ ଗାଁକୁ ଆସିବନି କି?
ରଜରେ ମୁଁ ଭାବୁଛି ଯିବିନି ବୋଲି ଏକ୍ଜାମ ଅଛି ତ ସେଥିପାଇଁ ଭାବୁଛି ଯିବିନି ଯଦି ଟାଇମ୍ ମିଳିଲା ତ ଯିବି ନହେଲେ ନାହିଁ ସେମିତି କିଛି ନାଇଁ ପର୍ବପର୍ବାଣି ଭଲ ଲାଗେ କିନ୍ତୁ ଉଁ ଏ ଧୀରେ ଧୀରେ ବଡ ହେଲା ବେଳକୁ ଦାୟିତ୍ଵ ସବୁ ବଢି ବଢି ଯାଉଛି ଆଉ କଣ କରିବା।
ହଁ ଗର୍ମେଣ୍ଟ ଜବ ପାଇଁ ପ୍ରିୟାର ହଉଛି।
ହଁ। ତମେ ରଜ ପାଇଁ କଣ ଡ୍ରେସ୍ ନା ଶାଢ଼ୀ କରିଚ?
ନା ଶାଢ଼ୀ ହି ହି ହି ଶାଢ଼ୀ ଫାଢୀ ନାଇଁ ଛୋଟବେଳୁ କିଏସେ ଶାଢ଼ୀ ନାଁ ମୁଁ ଆଣିନି
ଅ ହ
ଗୋଟେ କଥା କହିଲା ସତେରେ ମାନେ ଛୋଟ ବେଳର ଯୋଉଟା ଗୋଟା ମାନେ ଇଏ ଥାଏ। ହଁ ରଜ କି ଗୋଟେ କିଛି ବି ହେଲା ପର୍ବପର୍ବାଣି ସେଥିରେ ଯୋଉ ଗୋଟା ମଜା ଥାଏ ଏକ୍ସାଇଟମେଣ୍ଟ ଏବେ ଆଉ ନାହିଁ।
ନା ଏବେ ଆଉ କୌଣସି ଥିରେ ନାଇଁ। ଖାଲି ରଜ ନୁହଁ କୌଣସି ପର୍ବପର୍ବାଣି ରେ ଏବେ ଆଉ ସେ ଏକ୍ସାଇଟମେଣ୍ଟ ଟା ଆସୁନି।
ନାଇଁ ମେନ୍ କଥା ହେଲା କଣ କହିଲ ରଜ ଟା ପୁରା ଝିଅ ମାନଙ୍କ ପାଇଁ ନା। ସେଥିରେ ଟିକେ ଅଧିକ ଖୁସି ହୁଅନ୍ତି ଗାଁ ଗାଁ ରେ ଡୋଳି ଫୋଳି ଲାଗେ ଝୁଲିବା ସାଙ୍ଗ ହେଇକି ମିଶିକି ବୁଲିବା ପାନ ଖାଇବା କିଛି କାମ ବି କରନ୍ତିନି। ଲୋଡୁ
ହଁ ହୁଁ।
ଗାଁ ଘରକୁ ବି ସବୁ ଭଉଣୀ ଭାଇ ସବୁ ଆସିଥାନ୍ତି ପିଉସି ପୁଅ ମାଉସୀ ପୁଅ ଝିଅ ସେ ଗୋଟେ ଥାଏ ମାନେ ଗୋଟେ
ହଁ ହସ ଖୁସିରେ ଗୋଟେ ଜୀବନ କଟିବ ଆଉ ସବୁବେଳେ ହସ ଖୁ ଖୁସିରେ ରହିବା ଭଲ ଯେ ଯେତେ ମାଇଣ୍ଡକୁ ତମେ ମାନେ କଣ ଟେନସନ୍ ଦବ ସିଏ ପୁରା ଡିପ୍ରେସନ ଆଡକୁ ଗତି କରିବ।
ପୁରା ଅଧିକ ଆହୁରି ଖରାପ ହେଇଯିବ ଆଉ।
ହଁ ଯେତେ କମ୍ ଭାଜ ଭାବିବ ଲୋକଙ୍କ ବିଷୟରେ ସେତେ ଭଲ।
ହଁ ମାନେ ଅଧି କମ ଭାବିବ ଅଧିକ କାମ କରିବ।
ହଁ ନିଜକୁ ଯେତେ ବ୍ୟସ୍ତ ରଖିବ ସେତେ ଭଲ।
ଖାଲିରେ ବସିବା ମାନେ ବୋହୁତ ପ୍ରକାରର ମାନେ ଭାବନା ଆସିବ ମାଇଣ୍ଡି ମାନେ ବୋହୁତ ପ୍ରକାରର ଏମିତି ହେଇଗଲା ସେମିତି ହେଲା ଖାଲି ଅଲଗା କଥା ଶୁଣି । ତାଠୁ ଭଲ ନିଜ କାମ କରିବ। ଭଗବାନ ଦଉଛନ୍ତି କି ସିଏ ତ କର୍ମ ଫଳ।
ହାଲୋ।
ହାଲୋ।
ହଁ।
ସେଥିପାଇଁ ଆଉ ଇଏ ନାଇଁ ଦେଖ ଆଉ ଦେଖ ଯଦି ଭଲ ଲାଗିଲା ତ। ପଢାପଢିରୁ ଇଏ କରି ଯଦି ଆସିବ ନ ଖାଲି ପଢ଼ ଯାହା ବି ହେଲେ ଆମେ ମାନେ ସବୁ ଘରେର ଗୋଟେ ଗୋଟେ ବଡ ପିଲା ହେଲେଣି ନା।
ହଁ।
ଯାହା ବି ହେଲେ ମାଇଣ୍ଡିରେ କିଛି ରହୁଚି କରିବି ନିଜେ କେମିତି ମା ପରୀ ଇଏ ହେବିନି।
ନିଜର ଦାୟିତ୍ଵ ନିଜେ ଲିଭେଇବା ଭଲ।
ନିଜର ଦାୟିତ୍ଵ କେନ୍ତି ନିିଜେ ନିଭେ ।
ସେ ସବୁ ଶିଖେଇବା ବି ଦରକାର।
ସମେତେ ପୁଅ ହଉ କି ଯିଏ ହଉ ଆଜିକାଲି ତ ସମସ୍ତେ ସମାନ। ତ ସମେସ୍ତେ କଣ ପାଇଁ ଏକାଭ ହଁ ସମେସ୍ତେ କଣ ପାଇଁ ଏକା ଭଳି ଆଉ ମାନେ ଯେମିତି କି ସମସ୍ତେ ଦାୟିତ୍ଵ ନିଭେଇବେ ନା। ଖାଲି କଣ ଏମିତି ଅଛି ଯେ ଖାଲି ପୁଅ ସିଏ ଖାଲି ବ୍ୟସ୍ତ ରହିବି ଇଏ କରିବ ଚାକିରି କରିବ।
ହଁ
ସେମିତି ତ ନୁହେଁ ନା।
ସେମିତି କିଛି ନାଇଁ ସମସ୍ତଙ୍କର ଦାୟିତ୍ଵ ଅଛି ସମସ୍ତେ ମଣିଷ।
ହଁ ଧରା ପୃଷ୍ଠକୁ ଆସିଚେ ମାନେ ମଣିଷ ମାନେ କରିବା ତ ହିଁ କିଛି ନା କିଛି।
ସେଇଆ ମଣିଷ ମାନେ ମଣିଷଙ୍କର କିଛି ଦାୟିତ୍ଵ ରହୁଚି।
ହଁ ଆଉ ପଶୁ ପକ୍ଷୀ ଇଏ ବି ତମକୁ ଭଲ ଲାଗେ?
ହଁ।